ହ୍ୟାଲୋ।
ହ୍ୟାଲୋ କଁ କରୁଛ?
ହଁ ବ୍ରେକଫାଷ୍ଟ କରୁଛି ଆଉ।
ତମେ? ହ୍ୟାଲୋ
ଏମିତି ବସିଥିଲି ଆଉ ଆଉ ଜଳଖିଆ କରିସାରିଲଣି?
ନାଇଁ ଅବିକା ଶୋଇକି ଉଠିଲୁ। ହଁ ଆଉ ରୁଟି ବି ଅଛି। ତମେ କଣ ରହୁଛ ଟିଫିନ୍ କରିସାରିଲିଲଣି?
ନାଇଁ କରିନି କରିବି ଆଉ ଟିକେ ପରେ ଆଉ।
ଆଜି ତ ଗୁରୁବାର ସାଧା ଆଉ।
କଣ କହିଲ?
ଆଜି ତ ଗୁରୁବରେ ସାଧା ଆଉ।
ହଁ
ହ
ଆଉ କଣ କୁହ ଆଜି କୋଉ ଟପିକ୍ ଉପରେ ଆଲୋଚନା କରିବା? ଆଜି କୋଉ ଟପିକ୍ ଉପରେ ଆଲୋଚନା କରିବ?
କହୁନ ଯଉଁ ଟପିକ୍ କହିଲେ ମୁଁ ସେ ଟପିକ୍ ବିସୟରେ ଆଲୋଚନା କରିବି।
କଉଁ ଟପିକ୍ ଉପରେ ଆଲୋଚନା କରିବ କହୁନ? ମୁ କହିଲ ଦେଖିବ ଆଜି କେ ଆଜିକାଲି ତମେ ତ ଗୋଟେ ବୋହୂ ହେଲଣି, ତ ଆଜିକାଲି ଜାଣିଥିବ ଶାସ ଉ ବହୁ ମାନେ ଉ ବାପା ମା ମାନଙ୍କୁ ପୁଅ ମାନେ ପଚାରୁ ନାହାନ୍ତି ଯୋଉ ବୃଦ୍ଧାଶ୍ରମ ରେ ଛାଡୁଚନ୍ତି ମୁଁ କଣ ପାଇଁ ଏକଥା କହୁଚି କି ମୁଁ ରିସେଣ୍ଟଲି ଏବେ ଯାଇଥିଲି ଥରେ ବୃଦ୍ଧାଶ୍ରମ। ଯାଇଥିଲି ବୃଦ୍ଧାଶ୍ରମ ତ ସେଇଠି ଦେଖିଲି। ମାନେ ବିଶ୍ୱାସ କରିବ ବୁଢ଼ାବୁଢ଼ୀ ଲୋକମାନେ ଏମିତି ଥାଆନ୍ତି ତାଙ୍କ ପୁଅ ବୋହୁ ଥାଇକି ବି ସେ ତାଙ୍କୁ ଅନାନ୍ତିନି ତାଙ୍କୁ ପଚାରନ୍ତିନି ସେ ସେମିତି ଥାଆନ୍ତି ସେଇଟା କଣ ଠିକ୍?
ନା। ଶୁଣ ସିଏ ଯେମତି ଆମେ ଯେମିତି ବାହା ହେଲୁ ଆମେ ଯେମିତି ମାନେ ଗୋଟେ ବାପା ମାଆଙ୍କୁ ଛାଡିକି ଆସିଲୁ ଏଠି ଗୋଟେ ବାପ ମାଙ୍କୁ ପାଇଲୁ ଏଇ ଦିଟ ଡିଫରେଣ୍ଟ ଏତିକି କି ଇଏ ଆମର ନିଜର ନୁହନ୍ତି। ଆଉ ନିଜ ବାପ ମା ଆମର। ଏଇ ମାନେ ଆମ ସ୍ୱାମୀଙ୍କର ବାପା ମା।
ହଁ।
ହେଇଗଲା ତାପରେ ଗୋଟେ କଥା କି କି କାମ ସେମିତି ମୋ ବାପା ମାଙ୍କୁ ଦେଖୁଚୁ ମାନେ ଆମେ ଯେମିତି ଏ ଏଠିକି ଆସିଲେ ଆମର ଇଚ୍ଛା ନଥାଇକି ଆମେ ଶାଶୁଶ୍ୱୁରଙ୍କ ସେବା କରୁ।
ହୁଁ ହୁଁ ହୁଁ।
ଆମର ମାନେ ଦେହ ଖରାପ ଥିଲେ ବି ଆମର ଇଚ୍ଛା ନଥାଇ ବି ଆମକୁ କରିବାକୁ ବାଧ୍ୟ ଆମେ କରୁ। କିନ୍ତୁ ଗୋଟେ ପୁଅଠୁ ବି ଆମେ ସେତିକି ଆଶା କରିବୁ। କାହିଁକିନା ସିଏ ଯେତେବେଳେ ମା ବାପା ଆମ ମା ବାପାଙ୍କୁ ଛାଡିକି ଆମେ ଯଦି ତାଙ୍କ ମା ବାବୁଙ୍କୁ ଆପଣଉଚୁ, ସିଏ ସେମିତି ଆମ ମା ବାପାଙ୍କୁ ଆପଣେଇବେ। ଯଦି ସିଏ ସେତିକି ପରିମାଣରେ ଅବଶ୍ୟ ସେ ସେତିକିଟା କରିପାରିବେ ନାହିଁ ଆପଣେଇ ପାରିବେ ନାହିଁ କାହିଁକି ନା ସିଏ ସେ ମା ବାପାଙ୍କ ପାଖରେ ରହିଲେ ନାଇ। ଆମେ ପର୍ଟିକୁଲାରଲି ଆସିକି ରହିଲୁ।
ହୁଁ।
ତ ସେ ସେତେଟା ଆପଣେଇ ପାରିବେନି। ହେଲେ କିଛିଟା ବି ସେ ଅଂଶ ସେପଟକୁ ନଦେଲେ ଆଉ ଆମ ଭିତରେ ବଣ୍ଡିଙ୍ଗ ଟା ଭଲ ରହିବନି। ଆମକୁ ଲାଗିବ ସେ ତ ମୋ ବାପା ମାଙ୍କୁ ର୍ରେସ୍ପେକ୍ଟ ଦଉନି ମୁ କାହିଁ ତା ବାପା ମାଆଙ୍କୁ ର୍ରେସ୍ପେକ୍ଟ ଦେବି।
ହଁ।
ଗଟେ ପ ତାପରେ ଗୋଟେ ଭଲ କଣ କି ଏବେର ମାନେ ଶାଶୁ ଶଶୁର ନେ ଆମକୁ ଆମ ବାପା ମା ବି ଘରେ ଯଦି ପାଟି କରି ଗୋଟେ କଥା କୁହୁନ୍ତି, ଆମେ ଧର ସାଙ୍ଗେ ସାଙ୍ଗେ ରିପ୍ଲାଏ ଦଉଚୁ। ଦଉଚୁ ନା ନାଇ? ଆମେ ସାଙ୍ଗେ ସାଙ୍ଗେ ରିପ୍ଲାୟ ହେଇ ଦଉଚୁ କାଇହିଁ କଣ ହେଲା? କି ଏମିତି କାଇଁ ହେଲା? ସେମିତି କାଇଁ ହେଲା। ସାଙ୍ଗେ ସାଙ୍ଗେ ରିପ୍ଲାଏ ଦେଇ ଦେଉଚୁ। ତ ଯଦି ଆମ ଶାଶୁ ଶଶୁର କ କଥା ହେଲେ କହିବୁ ସେଟା ତ ଆମକୁ ଖଟକି ଲେ ଲାଗିବ ଟିକେ। ଆମେ ତାର ବି ଖଟକି ଲାଗିବ ତ ସିଏ ତ ଆମେ କୁ ସହଜେ ଗ୍ରହଣ କରିପାରୁ କାହିଁକି ନା ଆମ ମା କଣ ଆମକୁ କହିଥିଲେ ବି କିଛି ଜୋର କଥା ଆମେ ହେ ଯା କିଛି ଗୋଟେ ନ ଶୁଣି ତାର ଗୋଟେ ପ୍ରତି ଉତ୍ତର ଦେଇକି ଆମେ ରହିଯାଉ ତାପରେ ଆମ ମା ସେ ଯେହେତୁ ଜନ୍ମ କରିଛନ୍ତି ନା ସେ ହଁ। ଖାଇବା ହେଲା କି ଭଲ ମନ୍ଦ ହେଲା ବୁଝେଇଦେବେ ଡାକିଦେବେ ଡାକିଦେବେ କିନ୍ତୁ ଆମ ଶ ତ ସେମିତି ହେଇପାରିବନି କାହିଁକି ନା ସେ ଯାହାବି ହେଲେ ସେ ଶାଶୁ ମା। ତାଙ୍କ ସେ ଯୋଉ କଥା ଆମେ ସିନା ମାଙ୍କୁ ଆବେ ଯାବେ, କହିଦେଇକି କହିବୁ କାହିଁ ପାଟି କରୁଛୁ ଶାଶୁ ଆପଣ ଆମେ କହିପାରିବେ କି କାହିଁ ପାଟି କରୁଛୁ? ସେଟା ତ କହିପାରିବାନି ଯଦି ଆମେ ସେତିକି ନ କହିପାରିବା ଆମେ କେମିତି ମା ଝିଅ ହେଇପାରିବା।
ହଁ।
ଆମେ କେବେ ମା ଝିଅ ହୋଇଇପାରିବୁନି ଯାହା ହେଲେ ଶାଶୁ ବୋହୂ ତାପରେ ଶାଶୁ ବି ସବୁ କଥାରେ ମାନେ ଏଇଟା ଏମିତି ହେଲା ସେଟା ସେମିତି ହେଲା। ଏଇଟା କହିବାଟା ବି ବାରମ୍ବାର ମୁଁ ତମକୁ ଏ ଗୋଟେ କହିବି। ହେ ତୁ ଭଲ ରୋଷେଇ କରିପାରୁନୁ ହେ ତୁ ଏଇଟା ଭଲ କରିପାରୁନୁ। ସେଇଟା ମାନେ ଗୋଟେ କଣ? ଟା ନିଜ ଉପରୁ ଗୋଟେ କେମିତି ଲାଗିବ ତମକୁ କେମିତି ଲାଗିବ କଣ ସବୁବେଳେ ରୋଷେଇ ଖରାପ।
ସବୁ ଜଣ ଘର ହଁ ଯଦି ସି ସେଇଟା ଆଡଜଷ୍ଟ କରିଦେବେ। କି ନାଇଁ ଆମର ଝିଅ ତ ଯାହାହଲେ କରିଛି ଆମେ ଟିକେ ଟେଷ୍ଟ।
ନାଇଁ ନାଇଁ ଶୁଣ ପାଞ୍ଚ ହାତ ସମାନ ନୁହଁ ଗୋଟଏ ମା ପେଟରୁ ପାଞ୍ଚଟା ପିଲା ଜନ୍ମ ହେଲେ ବି। କିଏ ପରଫେକ୍ଟଲି ରୋଷେଇ ହଉ କି ଯେକୌଣସି କାମ ହଉ ସମସ୍ତେ ଓକିଲ କି ସମସ୍ତେ ଡକ୍ଟର କି ସମେ ରୋଷେଇ ହେଇଯିବନି ତ ତମେ ଯେମିତି ରୋଷେଇ କରିବ ମୁଁ ସେମିତି ରୋଷେଇ କରିପାରିବିନି। ମୁଁ ସେହି କଷ୍ଟ ବି ୟୁଜ୍ କରିବି କିନ୍ତୁ ରୋଷେଇ କରିପାରିବି ନାହିଁ।
କରିପାରିବିନି ହଁ।
ହେଲା। କାହିଁକି ନା ମାନେ ଜଣେ ଜଣଙ୍କର ହାତ ସେମିତି ଥାଏ ଯାହାର କିଛି ଗୋଟେ ପ୍ରକାର ବି ତମର ଗୋଟ କିଛି ଭନ୍ନ ପ୍ରକାର ହବ ମୋର ଗୋଟେ ଭିନ୍ନ ପ୍ରକାର ହବ ଆଉ ଜଣର ଆଉ ଗୋଟେ ଭିନ୍ନ ପ୍ରକାର ହବ? ତ ସେମିତି ସିଏ ଯଦି ସବୁ ସବୁ କଥାରେ ଖଟକି କଥାବାର୍ତ୍ତା କରିକି ଭଲ ମନ୍ଦ କରିବ ତ ଶା ଶୁ ଘର କେବେ ପଡ଼ିବନି।
ହ
ଶାଶୁ ବୋହୂର ନ ପଡ଼ିଲେ ଆଜିକାଲି ପୁଅମାନେ ତ ଯାାଉଛନ୍ତି ତାପରେ ସେ ସ୍ତ୍ରୀମାନଙ୍କ କଥା ସ୍ତ୍ରୀମାନଙ୍କ କଥା ଆଗ ଶୁଣିବା ଇମ୍ପୋର୍ଟାନ୍ସ ହେଉଛି ସ୍ତ୍ରୀମାନଙ୍କର ବଟ୍ ସବୁ ପିଲା ନୁହଁ।
ହୁଁ।
ଏବିକା ଯୁଗରେ ସବୁ ପିଲା ନୁହେଁ ଏବିକା ଯୁଗରେ ବି ପିଲା ଅଛନ୍ତି ତାଙ୍କ ମାଆଙ୍କ ସପୋର୍ଟ ଦେଉଛନ୍ତି।
ହଁ ହଁ
ଥାଇକି ବି ସେ ସ୍ତ୍ରୀ କିଏ କହୁଛନ୍ତି ମାଆଙ୍କ ସପଟ ଦଉଛନ୍ତି।
ହଁ।
ସବୁ ପିଲା ନୁହ। କିନ୍ତୁ ଗୋଟେ ଗୋଟେ ପିଲା ଅଛନ୍ତି ଯୋଉଟା କିି ସ୍ତ୍ରୀ ସପୋର୍ଟ ନେଲେ। ତ ସ୍ତ୍ରୀ ଶପଥ ନେବା ଦ୍ଵାରା ସେମାନେ ସ୍ବାମୀ ସ୍ତ୍ରୀଙ୍କର ଗୋଟେ କଥା ମତ ଗୋଟାଇ ହେଇଗଲା। ଯାହାଦ୍ୱାରା ସେମାନେ ବୁଢ଼ୀ ପାଟି କରୁଛି ତଧହ ତାକୁ ବିଦା କରିଦିଅ। ଯଦି ପୁଅ ମାନେ ସେଠି ସ୍ତ୍ରୀ ମାନଙ୍କୁ ବୁଝେଇ ପାରିବେ କି? ନାଇଁ ଯଦି ତୋ ମା ତ ମୋ ମା ତ ତୋ ମା ନୁହଁ ନା? ଯଦି ସେ ତତେ କିଛି କହୁଛି ସେ କହୁ। ବୁଢ଼ୀ ହେଲାଣି ସେ କହୁ ତୁ ତା କଥା ଶୁଣୁନା? ତୋର ଅସୁବିଧା ସୁବିଧା କଣ ଅଛି? ମୁ ପୂରଣ କରିବି ତୁ ମୋ ମାଆ କୁ କିଛି କହନା ନା ମୋ ମାଆ କଥା ଶୁଣୁନା।
ଏତିକି ଗୋଟେ ସ୍ତ୍ରୀର ସାହସ ହବନି ସେ ଜିନିଷ କରିବା ପାଇଁ। ଆଉ ଯଦି ପୁଅ ଆଉ ସିନ୍ ବୋହୂର ମେଣ୍ଟାଲିଟି ଗୋଟେ ସମାନ ହେଇଯିବ ପୁଅ ବି ଯଦି ସେୟା କହିବ ସେମ୍ କଥା କହିବୁକି ନାଇଁ ହଁ ଇଏ ରହିଲାଠୁ ବୋହୁତ୍ ପାଲା ହୋଉଛି କଜି ହୋଉଚିକି ଏମିତି କରୁଛି ସେମିତି କରୁଛି।
ଉଁ ହୁଁ।
ତ ଅଟୋମେଟିକି ବୃଦ୍ଧାଶ୍ରମକୁ ସେ ବିଦା କରିବେ। କିନ୍ତୁ ବୃଦ୍ଧାଶ୍ରମକୁ ସେ ବିଦା କରିବେ ସିନା କିନ୍ତୁ ସେ ଚିନ୍ତା କରନ୍ତିନି ଯେ ସେମାନେ ଆକ୍ଚୁଆଲି ନିର୍ବୁଧିଆ ତାଙ୍କର ବୁଦ୍ଧି ନଥାଏ। ପୁରୁଣା ଲୋକଙ୍କର ପୁରୁଣା ଚିନ୍ତାଧାରା ପୁରୁଣା ଇଏ ବୋଲି ଇୟେ ରେ ସେ ବୋହୁତ୍ ଆଗକୁ ଯାଆନ୍ତି ଏବେ ଯେତେ ବିଜ୍ଞାନ ଆଗୁକୁ ଯାଉ। ଆମେ ଗୋଟା କାଇଦା କଟକଣା ଜାଣିବା ଆମକୁ ଆମ ଶାଶୁ ଶିଖୋଉଛନ୍ତି ନା ଆମ ଏଜ୍ ର ପିଲା ଶିଖୋଉଚନ୍ତି?
ମୁଁ କହିବି ଶାଶୁମା ହିଁ ସିଖୋଉଚନ୍ତି ନା?
ତ ତାଙ୍କ ବୁଦ୍ଧିଟା ଆମଠୁ ଅଧିକ। ଯେହେତୁ ଏଜରେ ସେ ମଚ୍ୱରେଟ୍ ଏଜ୍ ରୁ ବଡ଼ ଆମ ଠୁ ତାଙ୍କ ବୁଦ୍ଧିଟା ବି ବଡ଼ ତ ତାଙ୍କ ସଜେସନଟା ବି ଆମ ପାଇଁ ବୋହୁତ୍ ଇମ୍ପୋଟାଣ୍ଟ ହୁଏତ ସବୁ କ୍ଷେତ୍ରରେ ନୁହୁଁ କିନ୍ତୁ ଗୋଟ ଗୋଟେ ଗୋଟେ କ୍ଷେତ୍ରରେ ବୋହୁତ୍ ଇମ୍ପୋର୍ଟାଣ୍ଟ ଆଉ ଆମେ ଯୋଉ ବୁଢ଼ା ବୁଢ଼ୀ ଯୋଉ ହେଲା ଠୁ ବାପା ମାଆଙ୍କୁ ବିଦା କରି ଦୋଉଛନ୍ତି ସେଟା ବୋହୁତ୍ ମାନେ ମଣିଷର ବୋହୁତ୍ ଖରାପ୍ କଥା।
ତାପରେ ଦେଖ ଗୋଟେ ଘରେ ବି ଗୋଟେ ଘରେବି ଯଦି ଝଗଡ଼ା ହୋଉଛି ଗୋଟେ ହାତରେ କଣ ତାଳି ବାଜି ଯାଉଛି। ତ ମୁଁ କହିବା କଥା ତାଳି ବାଜିିବନି କିନ୍ତୁ ଯାହାବି ଏକ୍ସ ଠୁ ୱାଇ ଜେଡ୍ ଯାହାବି ହୋଉ ତ ତ ବାପା ମାଙ୍କୁ ଆମେ ଅନାଥ ଆଶ୍ରମରେ ଛାଡ଼ି ଦେବା କଣ ପାଇଁ ସିଏ ଆମକୁ ଦେଖନ୍ତୁ ଜନ୍ମ ତାଙ୍କର ପ୍ରଥମ ଇଏ ସି ଏ ଆମୁକୁ ଜନ୍ମ ଦେଇଛନ୍ତି ଦୁନିଆ ଦେଖେଇଛନ୍ତି।
ଶୁଣ ତମୁକୁ ରୋଗ ହେଲେ ତମୁକୁ ରୋଗ ହେଲେ ଡକ୍ଟର ତାର କିଛି ନା କିଛି ବାଟ ବାହାର କରୁଚନ୍ତି ନା ତମକୁ ବିଦା କରି ଦୋଉଚନ୍ତି?
ସେ କିଛି ନା କିଛି ବାଟ ବାହାର କରୁଚନ୍ତି।
ତ ସେମ୍ ଯଦି ବାପା ମା ଭୁଲ୍ କରୁଛନ୍ତି ତାର କିଛି ସଲ୍ୟୁସନ୍ ଅଛି ନା ତାଙ୍କୁ ଘରୁ ବିଦା କରି ଦବା ଟା ଠିକ୍?
ହଁ ତା ସଲ୍ୟୁସନ୍ ନିହାତି ଅଛି।
ଯିଏ ଯୋଉ ବାଟରେ ବୁଝୁଛି ତାକୁ ସେଇ ବାଟରେ ବୁଝେଇ ଦବାକି ନାଇଁ ଏଇଟା ଏମ୍ ତି ହେଲା ଅବା ମାଆ ତୁ ପା ଟି କରିବୁନି କି ମାମ୍ ବାବା ତମେ ଏମିତି କହିବନି କି ସେମିତି କରିବନି। ଡିଷ୍ଟୋମାନ୍ସ ହବ କି କେବେ ଡିଷ୍ଟୋମାନ୍ସ ହବନି। ତାପରେ ଅପର ପାଟି ଯଦି ପାଟି ହେଲା। ଏଇଟା ଗୋଟେ ଯୋଉ ହୋଉଛି ଗୋଟେ କଣ ବୁଝା ବୁଝିବାର ମାଇଣ୍ଡ। ମାନେ ଆମେ ଜାଣିବା ଦରକାର ସେ ଲୋକୋ ଟା ଏଇଥି ପାଇଁ ପାଟି କରୁଛି ଏଇଆ ସିଚ୍ୟୁସନ୍ ହୋଉଛି ତ? ତାକୁ ସ୍ତ୍ରୀ କଥା ଟା ପରେ କହିବ କଜିଆ ଟାଇମ୍ ରେ କହିଲେ ଝଗଡ଼ା ଟାଇମ୍ ରେ କହିଲେ ଯୁକ୍ତି ବଢ଼ିବ ସେଇଟା। ପରେ କହିବକି ବୋଉ ଏଇ କଥାକୁ ଏଇ କଥା ତମେ ହଠାତ୍ ଏମିତି ହେଇ ଯାଉଛ ତମେ ଏମିତି ହେଲାଠୁ ମୁଁ ରାଗିକି କହି ଦୋଉଛି। ଆମ ଭିତରେ ଡିଷ୍ଟୋର୍ମାନ୍ସ ହୋଉଛି ସବୁ ଜିନିଷ ବୁଝିବା ଦରକାର ଶାଶୁ ବି ସେମତି କଥା ବାର୍ତ୍ତା କରିକି କି ନାହିଁ ରୁହ ମୋର୍ ଭୁଲ୍ ହେଇଗଲା ମୁଁ ମୁଁ ଏମିତି କହିବା କଥା ନୁହୁଁ ମୁଁ ରାଗେରେ କହି ଦେଲି ଆଉ। ଛାଡ଼ ମୁଁ ତ ବୁଢ଼ା ବୁଢ଼ୀ ହେଲିଣି ତାପରେ ସେମାନେ ବଡ଼ ଲୋକ। ଆମେ ବଡ଼ ଲୋକଙ୍କୁ କିଛି ଗୋଟେ ଉତ୍ତର ଦେଇ ପାରିବା ନା ବଡ଼ ଲୋକଙ୍କୁ ଇଏ କରି ପାରିବା କି ଯାହା ବି ହେଲେ ସେ ବଡ଼। ସାନ ସବୁବେଳେ ତଳେ ରହେ ସାନ ସଂଖ୍ୟା ତଳେ ରହୁଛି ନା ଉପୁରୁ କୁ ଯାଉଚି? ସାନ ସଂଖ୍ୟା ତଳେ ବଡର ସଂଖ୍ୟା ଉପେରେ।
କିନ୍ତୁ ଦେଖ ଆଜିକା ଡେଟରେ ସାନ ମାନ ତ ଉପରେ ଚଢି ଯାଉଛନ୍ତ। ସିଏ କୋହୁଚନ୍ତି ସିଏ ସାନ ନୁହେଁ। ସିଏ ବଡ ତମେ ବଡ ହେଇକି ତମେ ସାନ।
ଖୋଉଚି ସେମିତି କରୁଚନ୍ତି। ବଟ୍ ସେ-ସେମିତି କରି କରୁଚନ୍ତି କିନ୍ତୁ କନକ୍ଲୁଜନରେ କଣ ଶେଷରେ କଣ ହୋଉଚି। ଶେଷରେ ସାନ ସାନ ବଡ ବଡ ସାନ ସିନା ଘରେ କୋହୁଚି ମୁଁ ମୁଁ ବଡ ତମ ଉପରେ। ବାହାରକୁ ଗଲେ ବାହାର ଲୋକ କଣ କହିବେ ତାଙ୍କ ସାନ ଭୋଉଣୀ। କହିବେ କି ଥୋଡି ନା ଏଇ ତାଙ୍କ
ହଁ।
ତୁଃ ସେମାନେ ଏଇ ଭଳିଆ ସବୁ ଜିନିଷ ବୁଝାବୁଝି କରିକି ମାନେ ଥଣ୍ଡା ମାଇଣ୍ଡରେ ବୁଝି ସୁୁଝି। କାମ କଲେ ସେଟା ପରଫେକ୍ଟଲି ସବୁ ହବ ସବୁ ମାନେଜବୁଲ ହେଇପାରିବ। ଯେହେତୁ ଆମେ ଆଜି କାଲିଆ ପିଲା ବୋହୁତ ପାଠଶାଠ ପଢିଲୁଣୁ। କାହିଁକି ନା ଆମ ଜେନେରେସନ୍ ଚେଞ୍ଜ ହେଲାଣି। ଆମର ପିନ୍ଧିବା ଖାଇବା ସବୁଥିରେ ଜେନେରେସନ୍ ଚେଞ୍ଜ ହେଲାଣି। ତ ଆମେ ଆଗ କାଳର ବୁଢା ବୁଢ଼ୀଙ୍କ ସହିତ ଖାପ ଖୁଆଇକି ଚଳି ପାରୁନୁ।
ହଁ।
ନା ସିଏ ଆମ କଲଚରରେ ଚଳି ପାରୁଚନ୍ତି ନା ଆମେ ତାଙ୍କ କଲଚରରେ ଚଳି ପାରୁଚୁ ଆମେ ଖାପ ଖୁଆଇ ପାରୁନୁ। ଯଦି ଆମେ ଖାପ ଖୁଆଇ ଦୋବୁ ତାହେଲେ କୋଉଠି କେବେ ଶାଶୁ ବୋହୂ କଜିଆ ହବ ନାହିଁ। ନା ବାପା ମା କୁ କେହି ବୃଦ୍ଧାଶ୍ରମରେ ଛାଡନ୍ତେ ନାହିଁ। ତାପରେ ଉଦ୍ଧାର କୁ ଅନ୍ଧାର ଆମ ବାପା ମା ଯେତେବେଳେ ହବା ଆମର ବି ସେୟଆ ହବ। ହୋଉ।